ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆଜ୍ଞା ଶୁଭୁଚି।
କଣ କରୁଛନ୍ତି ଆପଣ?
ଖାଉଚୁ ଆମେ।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
ରୁଟି ପ ରୁଟି ପନିର ତରକାରୀ।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
ଜଷ୍ଟ ତ ଖାଇକି ଆସିଛି ରୁଟି ଆଉ ଛତୁ ତରକାରୀ। ଛତୁ ତରକାରୀ କେମତି ହବ ଆପଣ ଜାଣିଛନ୍ତି?
ନା।
କହିମି କି?
ହଁ ହଁ।
ତ ଯେହେତୁ ଏଇନା ମାଙ୍କ ପାଖରେ ବସିଥିଲି ମା କରିଥିଲେ ଛତୁ ତରକାରୀ। ଫାଷ୍ଟ ଛତୁ ଆଣିକି ତାକୁ ଧୋଇଦେଲେ। ଧୋଇକି ତା ଯଦି ମାନେ ଗୋଡି ବାଲି ଥିଲା ତା ତଳେ ସବୁ ଯେତିକି ମାଟି ତାକୁ ଫାଷ୍ଟ ଧୋଇକି ସ ସଫା କରିଦେଲେ। ତାକୁ ଛୋଟ ଛୋଟ ଇଏ କରିିକି କାଟିଦେଲେ। ଛୋଟ ଛୋଟ କାଟି ଦେଲା ପରେ ତାକୁ ଫାଷ୍ଟ୍ ତାପରେ ଟିକେ ଭାଜିଦେଲେ।
ହୁଁ ହୁଁ।
ଭାଜି ସାରିଲା ପରେ ତାପରେ ମସଲା ବାଟିକି ମାନେ ଯୋଉ ଅଦା ରସୁଣ ଯୋଉ ମସ ଲା ଟା ସେଟାକୁ ଗୋଟେ ଶିଳରେ ବାଟି ଦେଲେ। ଶିଳରେ ବାଟି ସାରିଲା ପରେ ତାପରେ ତାକୁ ଆଣିକି ଯୋଉ କଢେଇରେ ବସେଇଲେ। ତାକୁ ତାପରେ ଟିକେ ଲଙ୍କା ଲୁଣ ପକେଇକି ତାପରେ ତାକୁ ଟିକେ ଭଲସେ ନାଲ କରିଦେଇକି ମସଲା ଟାକୁ ଟିକେ ଗରମ କରିଦେଲେ।
ହଁ।
ତାପରେ ତ ସେଇ ଯୋଉ ଭଜା ଛତୁକୁ ସେ ପକେଇଲେ ତରକାରି ରେ ତାପରେ। ଦଶ କୋଡିଏ ମିନିଟ ଛାଡିକି ତାପରେ ହେଲା ଛତୁ ତକାରୀ।
ହୁଁ।
ଆପଣ ପନିର ଖାଉଛନ୍ତି ଆପଣ। ମାନେ କହିପାରି ବେ କି ନା ଆପଣ କଲେ ନା ଆପଣଙ୍କ ଘରେ କଲେ ପନୀର ତକାରି।
ମ ମୋ ଘରେ ତ ମୁଁ ହିଁ ଅଛି ମୁଁ ହିଁ କଲି।
ତାହେଲେ ତ ଆପଣ କରିଥିବେ କେମିତି କଣ କଲେ ପନିରି ତକାରୀ।
ପିଆଜ ରସୁଣ ଅଦା ପେଷ୍ଟ ଆଉ।
ତ ଯୋଉ ଭଳିଆ କହିଲି ସେଇ ଭଳିଆ ବୋଧେ ପନିର ଟାକୁ ଟିକେ ଭାଜିକି ତାପରେ ପକେଇ ଦେଇଥିବେ।
ହୁଁ ହୁଁ।
ଆଜ୍ଞା ଆଉ କଣ କରିଥିଲେ ରୁଟି କରିଥିଲେ।
ହୁଁ।
ରୁଟି କମତି ମାନେ ତାୱା ରେ କରିଥିଲେ ନା ନା ଏକାଥରେ ନିଆଁରେ ପକେଇ।
ଏକାଥରେ ନିଆଁରେ ପ ପକେଇିଲେ ରୁଟି ହୁଏ ନା ଟିକେ ତାୱରେ କରିବାକୁ ପଡେ।
ଆଜ୍ଞା ନା ନା ଟିକେ ଫାଷ୍ଟ ଗରମ କରନ୍ତି ତାପରି ଏକା ତୁହରେ ପକେଇଦେଲେ ସେ ଯୋଉ ଫୁ ଲିକି ଜୋଉ ଇଏ ଟା ହୁଏ ହେଇଯାଏ।
ହୁଁ।
ମାନେ ମୁଁ ତ କେବେ ଜାଣିନି ମାନେ ଯେତିକି ସବୁ ଦେଖିଛି ମାନେ। ଏଇ ମୋବାଇଲ ଫୋବାଇଲ ରୁ ଦେଖିଛି ଯେତିକି କହୁଛି।
ନା ନା ତାୱା ରେ ଆଗେ ତାକୁ ଗରମ କରିବାକୁ ପଡେ ତାପରେ ନିଆଁରେ ପକାନ୍ତି।
ଆଜ୍ଞା ଆଉ କଣ ଆପଣ କରି ଜାଣନ୍ତି ମାନେ। କିଛି ନୂଆ ରୋଷେଇ।
ନୂଆ କିଛି ନାଇଁ ମୁଁ ସବୁ ୟୁଟ୍ୟୁବ ରୁ ଦେଖି କରେ। ପଡେ ଆଉ।
ଜ୍ଞା ନିଜେ କୋଉଟା ଶିଖିନାହାନ୍ତି ମାନେ ପୁରା ମନରୁ ଯୋଉଟା ଆପଣ କରନ୍ତି।
ମନରୁ।
ଆଜ୍ଞା ଯୋଉଟା ମନରେ ଥିବ ଖାଲି ଆଣି ଲେ ଜିନିଷ।
ସେଇଟା ତ ସମସ୍ତେ ସେମିତି କରେ ସବୁ ରୋଷେଇ। ସେମିତି ହିଁ କରେ ସବୁ ମୁଁ ଜାଣିଛି କରିଦିଏ ଆଉ। ଯୋଉଟା ମୁଁ ଜାଣିନି ୟୁଟ୍ୟୁବରୁ ଦେଖି।
ଏ ଯୋଉ ନୂଆ ଜିନିଷ ବୋଧେ କରନ୍ତି ସେଇଟା ବୋଧେ ଦେଖନ୍ତିୁ ଭିଡିଓ।
ହଁ କି କିଛି ଗୋଟେ ଜିନିଷକୁ ନୂଆ ପ୍ରକାରରେ କରିବାରେ। ଇଛା ହବ ଯଦି ୟୁଟ୍ୟୁବରେ ଦେଖେ ହଁ।
ହଳଦି ପିଠା କଣ ଗୋଟେ ପତ୍ରରେ କାଳେ ତାକୁ ଅଣା ହେଇକି କାଳେ। କରା ହୁଏ କାଳେ।
ହଳଦୀ ପତ୍ରରେ ତ।
ଆଜ୍ଞା। ସେ ଯୋଉ ପତ୍ର ଟା କୋଉଠି କାଳେ ବିକ୍ରି ହୁଏ ନା ମାନେ ଗଛପତ୍ର ଆପଣ ଲଗେଇଛନ୍ତି।
ଆମେ କିଣିକି ଆଣୁ ଆମର ଗଛ ନାହିଁ।
ନାଁଇ ମୁଁ ଯେତିକି ଜାଣିଛି ମାନେ ଏ ଯୋଉ। ଗଛ ତ ସମସ୍ତଙ୍କ ର ଥାଏ କିଣିଲେ କଣ କେତେ ଟଙ୍କାରେ କଣ କିଣନ୍ତି ଆପଣ। ପତର ରେ।
ଜାଣିନି ଆମ ଘରେ ଆଣନ୍ତି।
ଆଜ୍ଞା ଆପଣ ଯେହେତୁ। ଏବେ ବାହା ହେଇଛନ୍ତି ମାନେ ଆପଣ ସ୍ୱାମୀ ଆଣୁଥିବେ ନ ନାଇ। ଆପଣ ଶ୍ୱଶୁର ବୋଧେ ଆଣୁ ଥିବେ। ଆଜ୍ଞା ଆଉ କଣ ଆପଣ ଜାଣିଛନ୍ତି ମାନେ ପିଠାପଣା ବିଷୟରେ ବିରି ପିଠା ଆପଣ କେବେ ଖାଇଛନ୍ତି।
ହଁ ବନାଏ ସବୁବେଳେ।
ବିରି ପିଠା ତ ଆପଣ ସକାଳେ ବି କରିଥିବେ ସନ୍ଧ୍ୟା ବେଳେ ବି କରିି ଇଏ କୋଉ ଠି ମାନେ ଲଗେଇଥାନ୍ତି ଏମାନେ ପତଳା ପିଠା କରି ସକାଳେ ଖାଆନ୍ତି ବୋଧେ।
ହଁ ହଁ।
ଆଜ୍ଞା ଆଉ ମାନେ କୋଉଥିରେ ମାନେ ଖାଆନ୍ତି ମାନେ ତରକାରୀ ନା ଚଟଣୀ ମାନେ ଯୋଉ ଚଟଣୀ ଯୋଉଟା ଏଟା ମାନେ କରା ହୁଏ ଯେ ବାଦାମ ପଡ଼େ ଆଉ ନଡିଆ ସବୁ ମାନେ ବାଟି ଗୋଟେଇ କରନ ସେଇଟା।
ହଁ ବୁଟ ଡାଲି।
ଆଜ୍ଞା ଏଇ ଇଏରେ କରିକି ଖାଆନ୍ତି ନା ନା ଡାଲିରେ ଖାଆନ୍ତି କି କି କିମ୍ବା ଅନ୍ୟ ପ୍ରକାରରେ
ଚଟଣୀ ବି କରେ।
ଆଜ୍ଞା ଆ ତରକାରୀ କଣ କରନ୍ତି ମାନେ ମତ ତରକାରୀ ନା ଆଳୁ ତରକାରୀ ନା ଆଉ କିଛି?
ଏ ମଟର ଆଳୁ ସବୁ ଯାଉନି ନା ଏମିତି କିଛି ନୁହେଁ। ଯାହା ହେଲେ ବି ଖାଉ
ଯୋଉଟେ ଯେତେବେଳେ ଥାଏ
ହୁଁ ହଁ ହଁ କିନ୍ତୁ ପି ମିଠା ପ୍ରାୟ ହୁଏ କାଇଁକିନା ଆମ ପୁଅ ଖାଏ।
ଆଜ ଆପଣଙ୍କ ପୁଅ ବୋଧେ ଭଲ ଲାଗେ ପିଠା।
ହଁ।
ହୁଁ। ମାନେ ସବୁବେଳେ ହୁଏ ନା ମାନେ କେବେ କେବେ ମନ ହେଲେ କରନ୍ତି ଆପଣ?
ସବୁବେଳେ ଥାଏ ଘରେ।
ମାନେ ସକାଳୁ ଉଠିବ ମାନେ ବିରି ପିଠା ଟା ନିଶ୍ଚିତ।
ସେମିତି ନୁହେଁ କିନ୍ତୁ ଥାଏ ସବୁବେଳେ।
ମାନେ ତା ଟିକେ ପସନ୍ଦ ବେଶୀ ଟିକେ ସେଇଟାକୁ ବଧେ ଆ ଆପଣଙ୍କର ମାଂସ ଟା ବେଶି ପସନ୍ଦ।
ଆମ ବଡ ପୁଅ କୁ
ବଡ଼ବଉ।
ହଁ।
ଆପଣଙ୍କୁ ପସନ୍ଦ ନୁହ?
ମତେ ତେ ଚିକେନ ଭଲ ଲାଗେ ମଟନ ଭଲ ଲାଗେନି।
ଚିକେନ ଟା ବୋଧେ ଚିକେନ ଟା ଯେ ହେତୁ ଗୋଟେ ମେସିନରେ ହେଉଚି ନା ବ୍ରଏଲର ଟା ସେଥି ପାଇଁ ଆପଣ ମତେ ଇଏ ଟେ ଲାଗୁଥିବ। ଚିକେନଟାକୁ ଟିକେ ଅଧିକାନ୍ ସ ଲୋକ। ଲୋକ ଭଲ ପାଆନ୍ତି ନି ଯେହେତୁ ମଟନ ଟା ପୁରା ଦେ ଯୋଉ ଇଏ ହୁଏ ନା ସେଥିପାଇଁ। ଆପଣ ମଟନ କେତେ ପ୍ରକାର କରି ଜାଣିଚନ୍ତି, ମାନେ ଗୋଟେ ମାଟି ହାଣ୍ଡିରେ ହୁଏ। ଆଉ ଗୋଟେ ତ ନିଜେ ବନାନ୍ତି। ଆପଣ ଜାଣିଚନ୍ତି ମାଟିହାଣ୍ଡି ଯୋଉଟା ହୁଏ।
ହଁ ମୁଁ ଜାଣିଚି କିନ୍ତୁ ଖାଇ ମାନେ ବନେଇନି କେବେ।
ଖାଇଚନ୍ତି ନା ଆପଣ କବେ?
ହଁ।
ଏ ଆମେ ତ ଏଇ କେତେ ଦିନ ହେଲା ଭୋଜି କରିଥିଲୁ ଯେ ପୁରା ମାଟିହାଣ୍ଡିରେ କରିଥିଲୁ। ମୁଁ ଫାଷ୍ଟରେ ସେ ଯୋଉ ମାଟିହାଣ୍ଡି କଳସ ଟା ଫାଷ୍ଟ ଆଣିଲି। ତାପରେ ତାକୁ ଟିକେ ଧୋଇକି ଭଲସେ ରଖିବେ ଯେତିିକି ସବୁ ମସଲା ସବୁ ରଖା ହବ ଫାଷ୍ଟେ ତାପରେ ତାକୁ ଫାଷ୍ଟ ତାପରେ ସେଇ ଭିତରେ ମଟନ ପୁରା ହବ, ଟିକେ ଗୋଳା ଗୋଳି କରିବା ପାଇଁ। ତାପରେ ତ ଏଇ ଯୋଉ ଅଟାରେ ଯଉ ଗୋଟେ ଉପର ଢାଙ୍କନଟାରେ ପୁରା ଅଟା ଚାରିପଟ ଦେଇକି ତାକୁ ପୁରା ବସାହୁଏ, ମାନେ ମଟନ ମଟନ ଯେମିତି ଲାଗେ ସେମିତି ଲାଗେ କିନ୍ତୁ ମାଟିରେ ଯୋଉ ହୁଏ ଯୋଉ ତାର ଯୋଉ ସ୍ଵାଦ ଟା ଟିକେ ଅଲଗା ଆସେ।
ହୁଁ, ହୁଁ, ଆଉ ହୋଟେଲ ମାନଙ୍କରେ ତ ମିଛ କହିଦିଅ ଠକି କି ଦିଅନ୍ତି। ଖାଲି ମା ହୋଟେଲ ମାନଙ୍କର ତ ମାଟି ହାଣ୍ଡିରେ ଖାଲି ପୁରେଇ ଦିଅନ୍ତି।
ଏ ମାଟିହାଣ୍ଡି ତ ପୁରେଦିଅନ୍ତି ସେଠି ମାନେ ଛେଳି ମାଂସ ବି ଦେଇଦିଅନ୍ତି ହୋଟେଲ ମାନଙ୍କ ପାଇଁ। ମାନେ ଟିକେ ଠକ ଠକାଠୁକିରେ ଯୋଉଟା କମ ଇଏରେ ପାଆନ୍ତି ଟିକେ ଲାଭ କରିବା ପାଇଁ। ହୋଟେଲରେ କେବେ ଖାଇଛନ୍ତି ଆପଣ?
ହଁ, ଖାଇଥିଲି ମତେ ତ କିଛି ଅଲଗା ଲାଗିଲାନି।
ଯେହେତୁ ହୋଟେଲରେ ତ ତାଙ୍କ ଲାଭ ଟା ସେ ଫାଷ୍ଟ ଦେଖିବେ। ସିଏ ଆଉ ଦେଖିବ କୋଉଟା ଭଲ ମନ୍ଦ, ସେଥିପାଇଁ ସିଏ ବୋଧ ଛେଳି ଅଶଂ ବି ଦେଇପାରନ୍ତି ଦେଖିବେ ଅଧିକାଂଶ ଲୋକ ହୋଟେଲରେ ମାଂସ ବି ଜମା ଖାଆନ୍ତିନି। ସେ ମାଛଟାକୁ ବହୁତ ପସନ୍ଦ କରନ୍ତି।
ହୋଟେଲ ରେ ଆଜିକାଲି ବିଫ୍ ମିଶେଇ ଦଉଛନ୍ତି।
ଆଜ୍ଞା।
ଆଉ ଗୋରୁ ମାଂସ ମିଶେଇ ଦଉଛନ
ହଁ, ପା ଯେତିକି ସବୁ ମାନେ ପଠାନ ସବୁ ଲୋ କ ଯେତିକି ସବୁ ସେଇଆ ଗୋରୁ ମାଂସ ବି ଦେଇଦିଅନ୍ତି। ମାନେ ଯୋଉଟା ଶସ୍ତାରେ ପାଇଲେ ସେଇଟା କିଣିଆଣିକି ଦେଇଦିଅନ୍ତି। ଆପଣ ହୋଟେଲରେ ମାନେ କଣ ଖାଆନ୍ତି ମାନେ ମାଂସ ନା ମା ଛ ଖାଆନ୍ତି ମାନେ ଆପଣଙ୍କୁ କୋଉଟା ଭଲ ଲାଗେ? ମାଂସ ଟା ଖାଆନ୍ତି ମାଂସ ଟା ତ ଜାଣି ହେଇଯାଉଥିବ ନୁହେଁ କି?
ମାଂସ ଚିକେନ ଖାଇନି ମଟନ ଖାଏ।
ମଟନ ଖାଆନ୍ତି?
ନା।
ଆଉ ଆଉ କ'ଣ ଖାଆନ୍ତି ତାହେଲେ?
ଚିକେନ ଆଉ ଚିଲିଚିକେନ, ଚି
ଆଜ୍ଞା, ମାଛ ଆପଣ ଖାଆନ୍ତିନି କି?
ମାଛ ଘରେ ବନେଇକି ଖାଏ ଆଉ ହୋଟେଲରେ ଖାଏନା।
ଆଜ୍ଞା, ଆଜ୍ଞା, ଦେଶୀ ମାଛ ଖାଆନ୍ତିନା ନା ଆନ୍ଧ୍ରା ଯୋଉ ମାଛ ଯୋଉ ବିକ୍ରି ଆସନ୍ତି ସବୁଲୋକ ଯେତିକି ଜାଣିଥିବେ।
ହଁ, ହଁ, ଯାହା ମିଳେ ସେଇୟା ଖାଉ। ଏମିତି ନୁହେଁ ବାରଣ ନାହିଁ ବେଶୀ ଭଲ ଲାଗେ ଦେଶୀ କି ଭଲ ଲାଗେ।
ଆଜ୍ଞା। ଆମ ତ ଆଜ୍ଞା ଏଇ ଡ୍ୟାମ ପାଖରେ ସେଠି ମାନେ ବଡ ବଡ ମାଛ ମାନେ ଧର ଜାଲରେ ତାପରେ ସକାଳୁ ଯିଏ ସିଆଡେ ଯାଇଥିବେ ଡିଆାମ ଆଡେ ସିଏ କଲ କରନ୍ତି। ବାର କିଲେ ତେର କିଲେ ଏଇଭଳିଆ ମାଛ ଧରନ୍ତି ଡ୍ୟାମରେ।
ବାବା ତ ଆପଣଙ୍କ ଘର କୋଉଠିକି?
ନିଜର ସାଇଡରେ।
ଆଚ୍ଛା, ଆଚ୍ଛା।
ଏ ଘଟଙ୍ଗା କେବେ ଆସିୁଛନ୍ତି?
ହଁ।
ଆଜ୍ଞା, ସେଇଠି ସେଇ ଡ୍ୟାମରେ ଆଜ୍ଞା ବଡ ବଡ ମାନେ ଯେହେତୁ ଆମ ଗାଁ ମାନେ ଆଖପାଖରେ ଯଦି ସେ ଡ୍ୟାମ ଭାଙ୍ଗିଲା ମାନେ ଆମ ଯିଦି କେଉଁଝର ଟା ଅଧା ବୁଡିଯିବ ଏଇ ଏଡେ ବଡ ଡ୍ୟାମ ଅଛି। ଆଜ୍ଞା, ସେଇଠି ସବୁବେଳେ ବଡ ବଡ ମାଛ ମାନେ ଧରାଧରି ହୁଏନି।
ହୁଁ।
ମାନେ ବାର କିିଲିଆ ତେର କିିଲିଆ।
ହୁଁ, ହୁଁ, ଏତେ ବଡ?
ଆଜ୍ଞା?
ଏତେ ବଡ ବଡ
ତାଠୁ ବି ବଡ ବଡ ଅଛନ୍ତି। ଆ ଲୋକମାନେ ସେଟା ମାନେ ବହୁତ ପୁରୁଣା ଡ୍ୟାମ ହେଇଗଲା ନା। ସେଇଟା ମାନେ କଣ ଗୋଟେ କାମ ଆସିଥିଲା ସେଇ ଡ୍ୟାମ ବିଷୟରେ ସେଇଟା ମାନେ ଅଧା କରୁଥିଲେ। ଏ ଭହୁତ ପୁର୍ଣ୍ଣା ସେ ଏତେରେ ସେ ମ ଗଲା ଯେ ସେ ପୁରା ଗାଡ ଟା ଯେଇହେତୁ ପୁରା ଫୁଲ୍ ହେଇଗଲା ତାପରେ ଏବେ ଯୋଉଠି ପାଞ୍ଚ ଛଅ ବର୍ଷ ତ ଲୋକମାନେ ତାକୁ ଦେଖିକି ପୁରା ଯେହେତୁ ସରକାର ଟିକେ ବଦଳିଚିଛି କଲର ଫଲର କରିକି
ହୁଁ ହୁଁ କୋଉଠି ଅଛି ଏ ଡ୍ୟମ୍?
ମାନେ ପିକନିକ ସ୍ପଟ ଯାଏ ଗଲ ମାନେ ଭୋଜି ଭାତ କରୁଥିଲେ। କେବେ ମାରିବେ ମୋବାଇଲରେ ଏ ଦେମାଳ ଡ୍ୟାମ ଦେଖେଇବ। ସେଟା ତମାନେ ଭଲ ଭବ ଜାଗା।
ଓ ହୋ
ସେଇପାଇଁ ବହୁତ ମାଛ ବାହାରନ୍ତି ବଡ ବଡ ଆ ଲୋକ ବି ଖାଇଦେବେ ଏଇଭଳିଆ ମାଛ ସେଟା ମାନେ ଦେଖାଯାଉଛନ୍ତି ଯାହାତୁ କହିଲୁ ଠାକୁର ମାଛ ସେଇଆ
ହଁ ହୁଁ।
ଆଜ୍ଞା ମୁଁ ଏବେ ରହିଛି।
ହଁ ହଁ।
ଧନ୍ୟବାଦ।
ହଉ।